ଜୟ
ଜୟ ଜଗନ୍ନାଥ, ଆପଣଙ୍କୁ ମୋ ଭଏସ କ୍ଲିୟର ଆସୁଚି?
ଆଜ୍ଞା, ଆଜ୍ଞା, ପୁରା କ୍ଲିୟର ଆସିଛି।
ଆଜ୍ଞା, ଠିକ ଅଛି ଆଉ। ଆପଣ କଣ କରୁଥିଲେ?
ମୁଁ କିଛି ନାହିଁ ୟୁଟ୍ୟୁବ ଦେଖୁଥିଲି। ଆଉ ଆପଣ
ହଁ ମୁଁ ଟିକେ ବାଲକୁନିରେ ବସିଛି। ଟିକେ ପବନର ମଜା ନଉଛି ଆଉ। ଘରେ ବସି ବସି ବୋର ଲାଗୁଛି ତ। ହଁ, ଟିକେ ବାହାରେ ଆସିକି ଟିକେ ଖୋଲା ପବନ ମଜା ନୋଉଛୁ।
ଓ ହୋ ତାହେଲେ ଆପଣ ଆଡେ ବି ବର୍ଷା ହଉଛି ତିନି ଦିନ ହେଲାଣି।
ହଁ ବର୍ଷା ତ ହଉଛି ଆଉ କଣ କରିବା?
ଆଉ ଏଇ ବର୍ଷା ଯୋଗୁ ଖରାରୁ ବ ତ୍ରାହି ପାଇଥିବେ ଆଉ।
ହଁ ଟିକେ ଭଲ ଲାଗୁଛି ପବନ ହଉଛି ଭଲ ଲାଗୁଛି। ଆଉ ଆପଣଙ୍କ ଆଡିକି ମଧ୍ୟ ବର୍ଷା ହଉଥିବ ବୋଧେ।
ହଁ କାଲି ତ ଦିନସାରା ବର୍ଷା ହଉଥିଲା। ଆ
ଆଛା ଆଛା ଆ ଆପଣଙ୍କୁ ବର୍ଷା ଋତୁ ଭଲ ଲାଗେ?
ହଁ ବର୍ଷାଋତୁ ଭଲ ଲାଗେ।
ବର୍ଷାରେ ଓଦା ହେବାକୁ ମଧ୍ୟ ଭଲ ଲାଗୁଥିବ।
ହଁ ହଁ।
ଆଛା ଆଉ ଖରା ଦିନ ଶୀତ ଦିନ? ଆଚ୍ଛା ଆଚ୍ଛା କେବେ କୁଆଡେ ଲଙ୍ଗ ଡ୍ରାଇଭରେ ଯାଇଛନ୍ତି?
ହଁ ମୋର ହାଏଷ୍ଟ ମୋର ଜଗନ୍ନାଥଙ୍କ ଧାମ।
ଯାଇଛି। ତାଠୁ ଅଧିକା ଯାଇନି। ନିଜେ ଡ୍ରାଇଭ କରି।
ଆଚ୍ଛା। ହଁ ଭଲ କଥା ବୁଲାବୁଲି କଲେ ଭଲ ଠାକୁରଙ୍କ ପାଖକୁ ଗଲେ ବି ଭଲ। ଆଉ ଶୀତ ଦିନ ଖରାଦିନ ଏମିତି କିଛି ଭଲ ଲାଗେ ଆଉ?
ହୁଁ ଶୀତ ଦିନ ଭଲ ଲାଗେ ଖରା ଦିନ ଚିଡ୍ ଚିଡିଆ ଲାଗେ ଆଉ। କାରଣ ହାତ ରୁ ସ୍ଵେଟିଂ ହୁଏ ମୋର ଆଉ।
ଆଛା ଆଛା ହଁ ମୋର ହାତ ପାଦରୁ ଝାଳ ବାହାରେ ବୋଧେ ପ୍ରାୟ ଲୋକ ଲୋକଙ୍କର ସେମତି ହିଁ ପ୍ରୋବ୍ଲେମ ହଉଛି।
ପ୍ରାୟ ନାଇଁ ଦୁନିଆର ୱାନ୍ ଥାର୍ଡ ଲୋକମାନଙ୍କର ସେମ ପ୍ରୋବ୍ଲେମ ଆଉ।
ହଁ ସେ ତ ରହୁଛି କାହିଁକି କି କେଜାଣି କୋଉଥିରୁ ପ୍ରୋବ୍ଲେମ ହଉଛି କିଛି ଜଣା ପଡୁନି। କିନ୍ତୁ ସେମିତି ତ ହଉଛି ମୁଁ ତ ପ୍ରାୟ ହସ୍ପିଟାଲ ଗଲେ ସେଇ ଜିନିଷ ହିଁ ଦେଖିଛି ଲୋକମାନଙ୍କ
ହୁଁ। ତାର ସଲ୍ୟୁସନ ଏବେ ଯାଇ ପ୍ରପରଲି ବାହାରିନି।
ଆଚ୍ଛା।
ମେଡ଼ିକାଲ ସାଇନ୍ସରେ।
ଆଉ ଆପଣଙ୍କର ଯୌଥ ପରିବାର ନା ଏକକ ପରିବାର? ମାନେ ଆପଣ ମିଶିକି ସମସ୍ତେ ରହୁଛନ୍ତି ୟା ଅ ଏମତି ଆଛା। ଆପଣଙ୍କର ଜଏଣ୍ଟ ଫ୍ୟାମିଲି ଆପଣଙ୍କ ଫ୍ୟାମିଲିରେ ସବୁ କେତେ ଜଣ ଲୋକ ଅଛନ୍ତି ମାନେ କିଏ କିଏ ଅଛନ୍ତି ସମସ୍ତେ?
ଆମ ଫ୍ୟାମିଲି ଚାରି ଜଣ ବାପା ମା ମୁଁ ଆଉ ମୋ ସାନ ଭାଇ।
ବା ଜେଜେମା ଏମିତି ସବୁଥିବେ ତ ମାନେ ଯେହେତୁ ଆପଣଙ୍କର ବଡ ଫ୍ୟାମିଲି।
ଜେଜେ ବାପା ଜେଜେ ମାଆ ନାହାନ୍ତି ଅଜା ଆଇ ଅଛନ୍ତି।
ଆଚ୍ଛା।
ଆଉ ଆପଣଙ୍କ ଫ୍ୟାମିଲିରେ?
ଆମ ଫ୍ୟାମିଲି ରେ ମଧ୍ୟ ସେମିତି ବହୁତ ଲୋକ ଅଛନ୍ତି ଅ ବାପା ମା ଭାଇ ଭଉଣୀ ଦାଦା ଖୁଡି ଅ ଅଜା ନାହାନ୍ତି ଆଈ ଅଛନ୍ତି। ଆଉ ତାପରେ ରହ ହେଲେ ଜେଜେବାପା ଜେଜେମାଆ ପି ମଧ୍ୟ ନାହାନ୍ତି। ତାପରେ ଆମର ମାଉସା ମାଉସୀ ସମସ୍ତେ ଅ ଅଛନ୍ତି କିନ୍ତୁ ଆମେ ମିଶିକି ରହୁନୁ।
ଓହୋ ତାହଲେ ଆ କଣ କରିବି, ବଡ ପରିବାର
ଆଜ୍ଞା, ଆଜ୍ଞା, ଆଜ୍ଞା। କେତେବେଳେ ସମୟ ଅତିବାହିତ ହେଇଯାଉଛି ଆମକୁ ଜଣାପଡ଼ୁନି କିଛି।
ହୁଁ, ଆଜିକାଲି ତ ବିଜି ଦୁନିଆରେ କିଏ କାହାକୁ ଟାଇମ୍ ଦେଇ ପାରୁନି ଏତେ।
ଆଜ୍ଞା, ସମସ୍ତେ ବ୍ୟସ୍ତ ବିବୃତ ରହୁଛନ୍ତି ସମସ୍ତଙ୍କର ଚାକିରି ବ୍ୟବସାୟରେ ରହୁଛନ୍ତି ବ୍ୟସ୍ତ କାହାକୁ କାହାକୁ ଟାଇମ୍ ଦେଇ ପାରୁନାହାନ୍ତି କିଏ ବି ତ ଏମିତି ଟିକେ ଚାଲିଛି ଦୁନିଆ ଆଉ କଣ କରିବା, ଆଉ ଆପଣ ଆପଣଙ୍କ ଗ୍ରାମ କେଉଁଆଡେ?
ଗ୍ରାମ ଆମର ମା ତାରିଣୀ ଘଟଗାଁ।
ଆଚ୍ଛା, ଆଚ୍ଛା। ଆଚ୍ଛା ଆପଣ ବଢ଼ିଆ ଜାଗାରେ ରହୁଛନ୍ତି। ଆଉ ମା ତାରିଣୀଙ୍କ କୃପା ଆ ଆପଣ ଆପଣଙ୍କ ଉପରେ ସବୁବେଳେ ବଜେଇ ହେଇକି ରହୁ। ଆପଣ ତା ଆପଣଙ୍କୁ ତାଙ୍କ ତାଙ୍କର ବହୁତ ସାରା ଆଶୀର୍ବାଦ ମିଳୁ।
ଥ୍ୟାଙ୍କ ଧନ୍ୟବାଦ, ଧନ୍ୟବାଦ।
ଅଛି, ବହୁତ ସାରା ନଦୀ ଝରଣା ଗୁଡିକ ଅଛି। ଆପଣ ନଦୀ ଝରଣାର ମଜା ନେଇଛନ୍ତି?
ଅଁ, ଛୋଟବେଳେ ନେଇଛି। ଏବେ ଏବେ ରିସେଣ୍ଟଲି ଆଉ କିଛି ବୁଲିନି। କାରଣ ପ୍ରାୟତଃ ଏବେ ଅ ଆମେ ସିଟିରେ ରହୁଚୁ ନା ଆଉ ଟାଇମିଂ ମିଳିନି, ଯିବାର ଆଉ।
ଆଚ୍ଛା।
ବିଜି ଲାଇରେ। ସିଓର୍, ଫ୍ୟାମିଲି ସହିତ ପ୍ଲାନ୍ କରିବୁ।
ଆଚ୍ଛା। ଠିକ୍ ଅଛି, ଆପଣ ପ୍ଲାନ୍ କରନ୍ତୁ। ବୁଲିବାକୁ ଯାଆନ୍ତୁ। ବାହାରେ ଟିକେ ବୁଲନ୍ତୁ। ଦୁନିଆ ଏକ୍ସ ପ୍ଲୋର କରନ୍ତୁ। ଆପଣଙ୍କର ଭଲ ଚାକିରିଟେ ହେଇଯାଉ ଯେ, ଆପଣ ଯେମିତି ଦୁନିଆକୁ ପୁରାପୁର ଏକ୍ସପ ପ୍ଲୋର କରିବେ। ନିଜର ଲକ୍ଷ୍ମୀ ପ୍ରତିମାକୁ ଘରକୁ ନେଇକି ଆସିବେ। ଲକ୍ଷ୍ମୀ ମଧ୍ୟ ହାତକୁ ନେଇକି ନେଇକି ଆସିବେ। ମାଙ୍କ ପାଖରେ ମୋର ଏତିକି ପ୍ରାର୍ଥନା। ଆଉ ଆପଣଙ୍କ ପିତାଶ୍ରୀ, ମାତାଶ୍ରୀ, ଆପଣଙ୍କର ଭ୍ରାତା ଆଉ ଆପଣଙ୍କର ସ୍ଵା ସ୍ଥ୍ୟ ଅବସ୍ଥା କିପରି ଅଛି?
ହଁ, ଏବେ ସ୍ୱାସ୍ଥ୍ୟ ଠିକ ଅଛି। ଖାଲି ବାପାଙ୍କରେ ଟି ଦେହ ଟିକେ ଆଜି ଖରାପ ହେଇଥିଲା। ଗ୍ୟାସ୍ ପ୍ରୋବ୍ଲେମ ହେଇଥିଲା। ଏବେ ଠିକ ହେଇ ଗଲାନି ପ୍ରାୟେ।
ଆଚ୍ଛା, ଆଉ ଆଉ ଆପଣଙ୍କର ସ୍କୁଲିଂ ସବୁ କେମିତି ଥିଲା? ମାନେ ଇଂଲିଶ ମିଡିୟମ ଥିଲା, ୟା ଓଡିଆ?
ଅଁ ଛୋଟବେଳୁ ହଁ ସି ବିି ଏସ୍ ମୋର ଥିଲା, ଇଂଲିଶ ମିଡ଼ିୟମ ଥିଲା।
ଆଛା। କୋଉ କୋଉ ସଵଜେକ୍ଟ ସବୁ ଆପଣ ନେଇକି ପାଠ ପଢୁଥିଲେ?
ଆଁ ବାଧ୍ୟ ତ ଅଁ, ନଥିଲା। ହଁ, ବାଧ୍ୟ ଥିଲା ସେ ଏଇଟ କ୍ଲାସ ଯାଇ ଥିଲା ଆମର ବାଧ୍ୟ ଇଂଲିଶ ଆଉ ଏ ସରି। ଓଡିଆ ଆଉ ହିନ୍ଦୀ ବା ବାଧ୍ୟ ଥିଲା। ତାପରେ ନାଇ ଟେନରେ ଅପସନ ଆସିଗଲା, ଦିଟା ଭିତରୁ ଗୋଟେ ଚୁଜ୍ କରିଥିଲୁ। ସେଇ ଭିତରେ ଆମେ ଓଡିଆ ଚୁଜ୍ କରିଥିଲୁ ଆଉ।
ଆଚ୍ଛା, ଠିକ୍ ଅଛି। ଆପଣଙ୍କୁ କୋଉ ସବଜେକ୍ଟ ଟି ବହୁତ ପସନ୍ଦ ହୁଏ, ମାନେ ପଢିବାକୁ ଭଲ ଲାଗେ?
ଅ ସ ମ୍ୟାଥ୍ କରିବା ପାଇଁ ଭଲ ଲାଗୁଥିଲା। ସବୁଠୁ ମଜା ଆସ ମ୍ୟାଥ ସବଯେକ୍ଟ
ଆଚ୍ଛା, ତାହେଲେ ଆପଣ ଗଣିତଜ୍ଞ ପୁରାପୁରି? ଭଲ ଲାଗୁଥିଲା ମନେ ତ ନିହାତି ସେମିତି ଗୋଟେ ଉତ୍ପାତି ମିଳିବା ଦରକାର। ଆପଣଙ୍କ ଆଚଛା।
ନୂଆ ନୂଆ ସମ୍ ସଲଫ୍ କଲାପରେ ବହୁତ ମଜା ଆସିଥିଲା।
ଆଜ୍ଞା ଆଜ୍ଞା ବହୁତ ଭଲ ଲାଗେ ମଧ୍ୟ ଆଚ୍ଛା ମତେ କିନ୍ତୁ ଗଣିତ ଜମାବି ପସନ୍ଦ ହୁଏନି, ମୋତେ ଟିକେ ଇଂରାଜୀ ଇଂରାଜୀଟି ମୋତେ ଇଂରାଜୀ ବିଷୟଟି ମୋତେ ବହୁତ ଭଲ ଲାଗେ କାରଣ ମୋତେ ଇଂରାଜୀରେ କଥା ହେବାକୁ ଟିକେ ଭଲ ଲାଗେ କିନ୍ତୁ ମୁଁ ଶିଖି ପାରିଲି ନାହିଁ।
କଥା ହବାପାଇଁ ଇଚ୍ଛା ଐଶ ତାହେଲେ ତ ଶୁଣିବା ପାଇଁ ବି ଇଚ୍ଛା ହଉଥିବ।
ଶୁଣିବା ଶୁଣିବା ପାଇଁ ବି ଭଲ ଲାଗୁଥିଲା ପଢିବା ପାଇଁ ବି ଭଲ ଲାଗୁଥିଲା କିନ୍ତୁ କହିପାରୁନି। କାଁକି ନା ଟିକେ ସେ ଇଛା ଗୁଡ଼ିକ ମୋର ସେତେବେଳେ ନଥିଲା ଆଉ ଏବେ ଇଚ୍ଛା ଶକ୍ତି ହେଲା ବେଳକୁ ଘରେ ଟିକେ ପିତାଶ୍ରୀ ମା ପିତାଶ୍ରୀ ସେ ଟିକେ ସେଥିପାଇଁ କି ଧ୍ୟାନ ଦଉନାହାନ୍ତି, କହୁଛନ୍ତି ତମେ ଆଉ ସେ ଉ ଜୀବନ ଆଡକୁ ଗତି କର ନାହିଁ।
ଓ ଘର ବାଲା ବୁଝି ପାରୁନଥିବେ ଇଂଲିଶ ୱାର୍ଡ ସବୁ।
ଆଜ୍ଞା, ଆଜ୍ଞା, ଆଜ୍ଞା ସେମାନଙ୍କର ଟିକେ
ତାଙ୍କ ତାଙ୍କ ହଁ। ତାଙ୍କ କିଛି ଦୋଷ ନୁହେଁ ତାଙ୍କ ଜେନେରେସନ ସେୟା ଥିଲା।
ଆଜ୍ଞା। ଆଉ ଏମିତି ଟିକେ ଚାଲିଛି ଆଉ ଆମ ଜୀବନରେ ତ ସବୁ ଓଲଟ ପାଲଟ ହେଇଯାଇଛି ଜୀବନଟା। ଝଣ୍ଡେ ହେଇଯାଇଛି ଯେ କିଛି କରିବାକୁ ଇଚ୍ଛା ହଉନି ନା ବାହାବାକୁ ଇଚ୍ଛା ହଉଛି ବାହାବାକୁ ବି ଇଛା ହଉନି। କଣ କରିବି କିଛି ବୁଝା ପଡ଼ନି ମୋତେ।
ହଁ ସୋସିଆଲ ମିଡିଆ ଯୋଗୁ ଏବେ ସବୁ ରିଆଲିଟି ଆସି ଯାଉଛି ସାମ୍ନାକୁ। ନା ସେଇ କିଛି କରିବା ପାଇଁ ଇଚ୍ଛା ହଉନି।
ଆଜ୍ଞା। ଟିକେ ସେଇ ପ୍ରୋବ୍ଲେମ ଟିକେ ହଉଛି ଜୀବନରେ ଆଉ କଣ କରିବା ପାଠ ତ ଏତେ ପଢ଼ିଲୁ ଯେ ଚା ଚାକିରି ପାଇଁକି ମାନେ ପୁରା ଲାଗି ପଡ଼ିଛୁ ହେଲେ ତ। ପୁଣି ପିତାଶ୍ରୀ ମାତାଶ୍ରୀଙ୍କର ତ କଥା ବୁଝିବାକୁ ପଡିବ। ଘରେ ବାହାରକୁ ଗଲେ ଯୋଉ ପ୍ରକାର ସବୁ ଅସୁବିଧା ବାଧାବିଘ୍ନ ଆସୁଛେ ସେଥିପା ମଧ୍ୟ ଡର ଲାଗୁଛି ମନରେ ଟିକେ ଶଙ୍କା ଆସୁଛି।
ହଁ ଯିଅ ପା ହଁ
ଆଜ କାଲି ସୋସାଇଟି ରେ ତ ଯେମତି ସମାଜରେ ସବୁ ଝିଅ ମାନଙ୍କୁ ନା ଜାତିକୁ ଯେମତି ସେମାନେ ଦେଖ ଭାବୁଛନ୍ତି ଆଉ ସବୁ ଥିରେ ଭାବୁଛନ୍ତି ଅବଳା ଦୁର୍ବଳା ତ ଆମେ ଆଉ କଣ କରିପାରିବୁ ଯଦି ଆମେ ଠିକ୍ ଥିବୁ ତାେଲେ ଆମ ସଂ ସାରରେ ଏ ଦୁନିଆରେ ସବୁ ଠିକ୍ ହେଇଯିବ।
ହ।
ଟିକେ ଲୋକମାନଙ୍କ କଥାକୁ ନେଇକି ଚଳିବାକୁ ପଡୁଛି।
ହଁ ଆମେ ଠିକ ହେଲେ କଣ ହେଲା କୋଉ ଲୋକ କ ଏମିତି କଣଥିବ କି ଜାଣିଛି ସେଇତାକୁ ବାହାର ଦେଶ ଷ୍ଟେଟ ରେ ଡର ଲାଗେ ଆଉ।
ଆଜ୍ଞା। ତ ତାପରେ ଆମର ଟିକିଏ ସଂସ୍କୃତି ସଭ୍ୟତା ଟିକେ ଆମର ଏଇ ଟାଇପ ର ଅଛି ହିନ୍ଦୁ ପରମ୍ପରା। ତ ସେଥିପାଇଁ କି ଟିକେ ଆମର ଲୋକମାନଙ୍କ ଉପରେ। ଏତେ ବିଶ୍ୱାସ ଆସିପାରୁନି ସେମାନେ ମଧ୍ୟ ଆମ ଉପରେ ବିଶ୍ଵାସ। କରିପାରୁନାହାନ୍ତି ତାପରେ ଆଜିକାଲିର କିଛିଟା ଝିଅ ପିଲାଙ୍କ ପାଇଁ ପୁରା ନାରୀ ଜା ଅପମାନ ସହିବାକୁ ପଡୁଛି ଖଳ ପ୍ରକୃତିର ଲୋକ ଅଛନ୍ତି ଦୁଷ୍ଟ ଲୋକ ସବୁ ଅ ଛନ୍ତି ସେମାନେ, ମତେ ତାଙ୍କ ସାଥ୍ ଦଉଛନ୍ତି। ଆଉ ସବୁବେଳେ ତ ଝିଅ ମାନେ ଖରାପ ନୁହଁନ୍ତି ନା! ପୁଅ ମାନେ ବି ତ ଖରାପ ନୁହଁନ୍ତି ସବୁବେଳେ, କାରଣ ଉଁ ଯୋଉ ଆଜ୍ଞା, ତ ନିଜକୁ
ଛି।
ନିଜକୁ କିଛି-ଇ କରିବାକୁ ହେଲେ, ନିଜକୁ ଏଇ ସମାଜରେ ଆଗକୁ ବଢିବାକୁ କହିଲେ ନିଜର ସେଲଫ୍ ରେସ୍ପେକ୍ଟ ବଜାୟ ରଖିବାକୁ ପଡିବ। ଇଣ୍ଡିପେଣ୍ଡେଣ୍ଟ ହେବାକୁ ପଡିବ। ତ ସେଥିପାଇଁ ଟିକେ ଧ୍ୟାନ ଦେବାକୁ ପଡିବ। ନହେଲେ ତ-ଅ ଜୀବନରେ ତମେ ଜମା ବି ଉପରକୁ ଉଠି ପାରିବନି।
ହଁ, ଠିକ୍ କହୁଛନ୍ତି। ନିଜ ସେଲଫ୍ ରେସ୍ପପେକ୍ଟ ପଳେୟାର ଅଛି।
ତ ସେଇଥିପାଇଁ କି ଆପଣଙ୍କୁ ଯାହା ବିି କରିବାକୁ ପଡିବ, ଆପଣ ନିହାତି କରିବେ। ନହେଲେ ଆଉ ଦୁନିଆରେ ଆଗକୁ ବଢି ପାରିବେନି। ଲୋକ ଆପଣଙ୍କର ଗୋଡ ସେମିତି ଭିଡୁଥିବା ଆପଣ ସେମିତି ତଳକୁ ତଳକୁ ଯାଉଥିବେ, କେବେ ବିି ଉପରକୁ ଉଠି ପାରିବେନି?
ଆଉ ଏବେ-ଏଁ ନଜର ବି ବହୁତ୍ ଜଲ୍ଦି ପକେଇ ଦଉଛନ୍ତି। ବେଶୀ ଶୋ ଅଫ୍ କଲେ।
ଲୋକମାନଙ୍କଠୁ ବଞ୍ଚିବାକୁ ହେଲେ ଟିକେ ସେଇ ଟାଇପ୍ ର ରହିବାକୁ ପଡିବ। ଆଜ୍ଞା ଆଜ୍ଞା ଆଜ୍ଞା। ହଁ, ଏମତି ହଉଚ କଥା। ଆଜ୍ଞା! ଆପଣ ଟିକେ ବିରତ୍ ତି ନିଅନ୍ତୁ, ମୋର ଟିକେ କାମ ଆସିଯାଇଛି, ଘର କାର୍ଯ୍ୟ କରିବାରେ ତ, ଆପଣଙ୍କ ସହିତ ମୁଁ ପରେ ଯୋଗାଯୋଗ କରୁଛି।
ହୁଁ, ଧନ୍ୟବାଦ। ଭଲ ଲାଗିଲା ତା ଆପଣଙ୍କ ସହିତ କଥା ହେଇ।
ମତେ ବି ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ବହୁତ ଭଲ ଲାଗିଲା, ଧନ୍ୟବାଦ।
ସିୟୁ ଲେଟର୍।